ହାଲୋ ଜଗନ୍ନାଥ ଙ୍କ କରୁଚନ୍ତି?
ଜଏ ଜଗନ୍ନାଥ ମୁଁ ଏବେ ବସଚି ଆପଣ କଣ କରୁଛନ୍ତି?
ହଁ ମୁଁ ବି ଏଇ ବସଛି ଆଉ।
ଆଛା ଆପଣଙ୍କ ପଢାପଢି କେବେ ଏମିତି କେ ଏବେ କେବେ କେମିତି ଚାଲିଚି?
ହଁ। ଭଲ ଚାଲଚି ଆଉ ଆପଣଙ୍କର
ହଁ ମୋର ବି ଭଲ ଚାଲଚି ପଢାପଢି ଆଉ।
ହୁଁ ଦେହ ଭଲ ଅଛି
ଆଜି ବର୍ଷାରେ ଟିକେ ଓଦା ହେଇଯାଇଥିଲି ତ ତ ଟିକେ ଥଣ୍ଡା ହେ ଲାଗୁଚି ଆଉ।
ଆଛା ଦେହ ପା ଜ ଗି ରଖିକି ଚଳନ୍ତୁ ଠାକୁର ବି ଅଣସର ଘରେ ଅଛନ୍ତି ନିହାତି ଥଣ୍ଡା ଜର ହବ ସମସ୍ତଙ୍କୁ। ଏବେ ଟିକେ ନ ଜଗିଲେ ଦେହ ଟା ଖରାପ ହେଇଯିବ ଆଉ।
ହଁ ଋତୁ ଟା ବି ବଦଳୁଛି ନା ସେ ଖରା ଦିନ ଟା ଥିଲା ଏବେ ବ ବର୍ଷା ଦିନଟା ହ ଆସୁଚି। ତ ଟିକେ ତା ପ୍ରଭାବ ପଡୁଛି ଆଉ ଆଜ୍ଞା ।
ଘରେ ସବୁ କିଏ କିଏ ଅଛନ୍ତି ।
ଘରେ ଆମର ଘରେ ଜେଜେବାପା ଜେଜେ ମା । ବାପା ବୋଉ ମୁଁ ମୋ ଭାଇ । ଆଉ ବଡ ବାପା ବଡ ବୋଉ ସମସ୍ତେ ଅଛନ୍ତି ଆଉ।
ଆଛା ବଡ ପରିବାର ଆଉ ।
ଆଜ୍ଞା ।
ଆଉ ଦିନରେ କଣ ଖାଇଥିଲି ।
ଦିନରେ ଆଜି ତ ଗୁରୁବାର ଟା ଆମ ଘରେ ପୁରା ଆମିଷ । ହେଇଥିଲା ଭାତ ଡାଲି ଶାଗ ଆଉ ଆଳୁ ଭର୍ତା ହେଇଥିଲା ।
ଆଛା ଭଲ ବଢିଆ ସାତ୍ଵିକ ଖାଦ୍ୟ ଟା ବଢିଆ ଲାଗେ । ହଁ ହୁଁ ଆଜ୍ଞା ମୁଁ ଖାଇଛି ଭାତ ଡାଲି । ପୋଟଳ ଭଜା ଭେଣ୍ଡି ଭଜା ଆଉ ଖଟା ।
ହ ଆପଣ ପୁରା ଭଲ ଖାଦ୍ୟ ଖାଇଛନ୍ତି ପୁରା ଭୋଜି ଭଳିଆ ଆଉ ।
ହଁବା ଭୋଜି ଭଳିଆ ନୁଅ ଏମିତି ନ ରମାଲି ହେଇଥିଲା ମତେ ଭଲ ଲାଗିଲାନି ଭଜା ଖାଇବା ପାଇଁ ମୁଁ ସେଇଥି ଲାଗି ଖଟା ଟିକେ ଆଣି ଖାଇଲି ।
ଆଛା ।
ଆଜ୍ଞା । ଆଉ ଆପଣ କୁଆଡେ ବୁଲାବୁଲି କରିବାକୁ ଯାଆନ୍ତି ନା ଯାଆନ୍ତିନି ।
ହଁ ମତେ ବୁଲିବାକୁ ବହୁତ ଭଲ ଲାଗେ । ଆମ ମୁଁ ଆମ । ଏକର ସାଇଡ ରେ ଯାହା ଯାହା ସବୁ ମନ୍ଦିର ଅଛି ସବୁ ମନ୍ଦିର କୁ ବି ଯାଏ । ସବୁ ମତେ ଭଲ ଲାଗନ୍ତି ଆଉ ଠାକୁର ମାନେ ଶାନ୍ତି ଜାଗା ଯେତିକ । ମନ୍ଦିର ହଉ କି କିଛି ଶାନ୍ତି ଜାଗା ଯେତିକ ସବୁ ସେମାନେରେ ବୁଲିବାକୁ ତୀର୍ଥ ସ ସ୍ଥାନ ହିକାରେ ବୁଲିବାକୁ ବହୁତ ଭଲ ଲାଗେ ତ । ମୁଁ ଯେତେବେଳେ ବି ଆମକୁ ସମୟ ମିଳେ ଛୁଟି ଫୁଟି ରୁହେ ପାଠ ପଢା ରୁ ଟିକେ । କେ କେବେ ଛୁଟି ମିଳିଲା ତ ଆମେ ସମସ୍ତେ ଆମ ଘର ଯେହେତୁ ବଡ ପରିବାର ଆମର । ଆମେ ସମସ୍ତେ ସାଙ୍ଗ ହେଇକି ଯାଉ ବୁଲିବା ପାଇଁ ।
ଆଜ୍ଞା ଭଲ । ଜା ହଉ ବଡ ପରିବାରରେ ରହିଲେ ବି ଭଲ ସବୁ ଆଡୁ ସୁବିଧା ସମସ୍ତଙ୍କ ସହିତ ମିଳିମିଶି । ରହିବେ ସମସ୍ତଙ୍କ ଠାରୁ ସବୁ କଥା ଶୁଣିବେ ସବୁ କଥା ଶିଖିବେ । କେମିତି ଗୋଟେ ପରିବାରରେ ମାନେ ସମସ୍ତେ ମିଳିମିଶି ରୁହନ୍ତି ଆଜିିକାଲି । ଏବେ ତ ଆଉ ସେମିତି ନାହିଁ ସମସ୍ତେ ନିଜେ ନିଜେ ଛୋଟ ପରିବାର ଖୋଜିଲେଣି । ଖାଲି ବାପା ମା ଛୁଆ ପିଲା ସେତିକି ଏମିତି ଦାଦା । ଖୁଢୀ ଭାଇ ଭଉଣୀ ଜେଜେବାପା ଜେଜେ ମାଙ୍କ ସହିତ ବହୁତ କମ ଲୋକ ରହୁଛନ୍ତି ।
ଆଜ୍ଞା ପ୍ରାୟ ସମସ୍ତେ ଏଥର ଲୋକ । ଲୋକମାନଙ୍କ ଭିତରେ ଲୋକ ମାନେ ନିଜ ନିଜର ସମସ୍ତେ ବ୍ୟକ୍ତିଗତ ହେଇଗଲେଣି । ନା ତ ସେମାନେ ଖୋଜୁଛନ୍ତି ଆମର ଆମର ପ୍ରାଇଭେସି ଦରକାର । ର ସେମାନେ ସେଇଟା ଭାବିକି ବଡ ପରିବାରକୁ । ଭାଙ୍ଗି ଦେଇକି ଛୋଟ ଛୋଟ ପରିବାର କରିଦଉ ଛନ୍ତି ଆଉ କିନ୍ତୁ ଆମେ ଯେହେତୁ ଗାଁରେ ରହୁଛୁ ଆମର ଗାଁରେ । ଆମର ଗାଁ ରେ ରହୁଛୁ ଏକା ସାଥିରେ ସବୁ ରହୁଛନ୍ତି ସାଙ୍ଗ ହେଇକି ଆଉ ।
ଆଜ୍ଞା । ଯା ହଉ ଖୁ ଖୁସି ଲାଗିଲା ଆପଣ ମିଳିମିଶି । କି ରହୁଛନ୍ତି ଏମତି ମିଳିମିଶିକି ରହିଲେ ହିଁ ସବୁବେଳେ ସ୍ନେହ ଭଲ ପାଇବା ବଢି
ହଁ ଆମକୁ କାମ ଫାମ ବି ଏତେ କଷ୍ଟ ପଡେନି । ଏମିତି ଏକା ଏକା ଯଦି ରହୁଥାନ୍ତୁ ତ ଯଦି କାହାର ଦେହ ଖରାପ ହଉଛି ତାହେଲେ। ହଁ କିଛି କୁଆଡେ ବୁଲିବାକୁ ଘର ଦ୍ୱାର ଛାଡିକି ଯାଇ ହବନି କି ଧରନ୍ତୁ । କିଛି ଗୋଟେ କାହାର ଦେହ ଖରାପ ହେଲା, କି କିଛି ହେଲା, ତାହଲେ କିଏ କରିବ? କଣ କରିବୁ, କେମିତି କରିବୁ, ଅଧିକ ମାନେ ଚିନ୍ତା ପଡିଯାଏ । ଏମିତି ଗୋଟେ ଯେହତୁ ଏକାଠି ହେକି ରହୁଛୁ, ଆଉ ଯଦି ୟାର ଦେହ ଖରାପ ଅଛି, ତ ସିଏ ତାଙ୍କର କାମ କରିଦିଅନ୍ତି । କାହାକୁ ଆଉ କିଛି କହିବାକୁ ପଡେନି ।
ହୁଁ । ସେମିତି ମିଳିମିଶିକି ଚଳିଲେ ବହୁତ ଭଲ।
ଆଜ୍ଞା ଆଛା ଆପଣ କୁଆଡେ ଯିବାକୁ ଭୁଲ ବୁଲି ଯିବାକୁ ଭଲ ଲାଗେ ନା ଭଲ ଲାଗେନି?
ହଁ ମତେ ତ ବୁଲିବାକୁ ବହୁତ ବଢିଆ ଲାଗେ । ମାନେ ସବୁଆଡେ ନୁହଁ, ଏତେ ପାହାଡ ପାହାଡ ମତେ ଏତେ ପସନ୍ଦ ନୁହେଁ, ମାନେ ଯିବି ଠିକ ଅଛି, କିନ୍ତୁ ମତେ ଏତେ ସେ ଜାଗା ଏତେ ପସନ୍ଦ ନୁହେଁ, କିନ୍ତୁ ମନ୍ଦିର ଜାଗା ମତେ ଭାରି ପସନ୍ଦ। ମତେ ଜଗନ୍ନାଥ ମନ୍ଦିର ପସନ୍ଦ ଆଉ ଆମ ଛତିଆ ଭଟ ପସନ୍ଦ, ଆ ବିରଜା ମାଙ୍କ ମନ୍ଦିର ପସନ୍ଦ ସବୁ ଶକ୍ତି ପୀଠ ଆଉ ସବୁ ଦୈବ ପିଠା ମତେ ଭାରି ବଢିଆ ଲାଗେ। ମା ବିରଜା ପୂଜା ପାଆନ୍ତି।
ଆଛା ।
ଆଜ୍ଞା, ଆପଣ କେବେ ଆସିଛନ୍ତି ବୁଲିବା ପାଇଁ?
ନାଇଁ, ମୁଁ ଜାଣିନି ସେପଟ ଠାକୁରଙ୍କ ବିଷୟରେ। ଆପଣ କିଛି କହିପାରିବେ କି?
ହଁ, ନିହାତି କହିପାରିବି କାହିଁକି କଣ ନ କହିପାରିବି? ମା ବିରଜା ହଉଛନ୍ତି ଶୁଣିଥିବେ, ମାଳିକାରେ ଲେଖା ଅଛି। ଆମ ଯାଜପୁର ର ଛତିଆ ଭଟ ଆଉ ଆମ ବିରଜା ମାଙ୍କ କ୍ଷେତ୍ର କଥା ତ ବିରଜା ମାଙ୍କ ଦକ୍ଷିଣ କବାଟଟା ବନ୍ଦ ଅଛି, ତ ଯେବେ ମାନେ କୁହାଯାଉଛି କି -ସନ ମାନେ ସନ୍ଥ ଲେଖିଯା ଆନ୍ତି, ମାଳିକାରେ ଯେତେବେଳେ ଆମର ଅଁ ହୁଁ, ମାନେ କଳିଯୁଗ ଶେଷ ହେଇଯିବ, ସାତ ରାତି ସାତ ଦିନ ଅନ୍ଧାର ହବ, ତ ସେତେବେଳେ ଛତିଆ ଭଟରୁ ଠାକୁର ବାହାରିକି ଆସିବେ ଆମର ମାନେ ଚାରିଆଡେ ଧ୍ଵଂସ ବିଧ୍ଵଂସ ଯାହା କରିବି ତ କରିବେ, ସେତେବେଳେ ଆମର ଅ ବିରଜା ମାଙ୍କର ସେଇ ଯୋଉ ଦକ୍ଷିଣ କବାଟଟା ଖୋଲା ହବ ସେଇପଟୁ ମା ଭଗବତୀ ମାନେ ଦକ୍ଷିଣ କବାଟକୁ ମୁହଁ ଲାଗିଛି ମାନେ ଏମିତି ଥାଏ ମନ୍ଦିରର ଚାରିପାର୍ଶ୍ୱ ଚାରିପାର୍ଶ୍ୱକୁ ଚାରି ଜଣ ଠା କୁର ଥାନ୍ତି ମାନେ ଜଗି ରହିଥାନ୍ତି, ତ ଦକ୍ଷିଣ ପାର୍ଶ୍ଵରେ ଯୋଉଟା ଯୋଉ ମା ମାନେ ଜଗିଛନ୍ତି ସିଏ ହଉ ଛନ୍ତି ଆମର ଭଗବତୀ ମା ମାନେ ଅ ହଁ, ଭଗବତୀ ମା ତ ଭଗବତୀ ମା ଯୋଉ ଜଗି ରହିଛନ୍ତି। ଯେତେବେଳେ ଆମର କଳିଯୁଗ ଶେଷ ହବ, ସେତେବେଳେ ସେ କବାଟଟା ଖୋଲିବ। ସେ ସେଇ କବାଟ ଖୋଲିବା ଦ୍ଵାରା ହିଁ ଆମ ନରସଂହାର ସବୁ ଷ୍ଟାର୍ଟ ହବ। ସବୁ ଲୋକ ମାନେ କେହି, କେହି ଏମିତି ଗୋଟେ ମନୁଷ୍ୟ କିମ୍ବା ପଶୁ ପକ୍ଷୀ ରହିବେନି ଯିଏ କିି ଭଗବତୀ ମାଙ୍କ ଠାରୁ ମାନେ ବଞ୍ଚିପାରିବେ, ସିଏ ପରା ସମସ୍ତଙ୍କୁ ଧ୍ଵଂସ ବିଧ୍ଵଂସ କରିବେ। ସେଇଠୁ କଳି ଯୁଗଟା ଆରମ୍ଭ ହବ, ମାନେ ଶେଷ ହବ, ସତ୍ୟ ଯୁଗ ଟା ଆରମ୍ଭ ହବ।
ଆଉ ଗୋଟେ ନୂଆ ଯୁଗଟେ ଆରମ୍ଭ ହବ, ମୁଁ ଏତେ କଥା ଶୁଣି ନ ଥିଲି ଆପଣଙ୍କଠୁ
ନା ଆହୁରି ବି ମୁଁ ମୁଁ ଏଇଟା ବହୁତ କମ ଜାଣିଛି। ଆହୁରିବି ତା ବିଷୟରେ ବହୁତ ଇ ଇତିହାସ ଅଛି ମୁଁ ଏତେ ଜାଣିନି, ବାସ୍ ମୁଁ ଯେତିକି ମୁଁ ଯେତିକି ଜାଣିଛି ମୁଁ ଯେତିକି ଶୁଣିଛି ମୁଁ ଆପଣଙ୍କୁ ଯୋଉ ଗୋଟେ କୁଣ୍ଡ ଅଛି, ପୁରା ଡ୍ୟାମ ମାନେ ପୁରା ଯାଇକି ଅ ଗୟାରେ ନା ସେରା ଗଙ୍ଗା ସହିତ ପୁରା ଲିଙ୍କ ଅଛି, ସେଠି ଯେତେ ବି ଆପଣ ପିଣ୍ଡ ଦେଇକି ଯେତେ ବି ଆପଣ ସେ ଜିନିଷ ପକେଇଲେ ବି, ସେ ଅଟୋମେଟିକ କୁଆଡେ ପଳାଏ। ମନକୁ ମନ କୁଆଡେ
ମାନେ ଗୋଟେ କୁଣ୍ଡ ଟାଇପର ଅଛି।
ସେଟାକୁ କଣ କୁହନ୍ତି, ମୋର ଏତେ ମାନେ ଭଲସେ ମୁଁ ଏବେ ମନେ ପକେଇ ପାରୁନି। କିନ୍ତୁ କୁଣ୍ଡ ଟାଇପର ଅଛି ତାକୁ
ଆଚ୍ଛା ।
ହୁଁ ଆଉ ଆମର ଦଶସିନୀ ଘାଟ, ଦଶସିନୀ ଘାଟରେ ବି ବହୁତ ତା କଥା ବି ମୁଁ ବହୁତ ଶୁଣିଛି, ସେଠି ଯମମା ସାତ ଭଉଣୀ ଅଛନ୍ତି ତାଙ୍କର ମହିମା ବି ପୁରା ବଢ଼ିଆ। ଯମମା ସାତ ଭଉ ଭଉଣୀଙ୍କ ପାଖରେ ଆପଣ ଯାହାବି ମାଗିବେ ମନସ୍କ ପୂରଣ ହବ ଆଉ ପୂରଣ ହବ ମାନେ ଆପଣ ମାନେ ମାନସିକ କରିଥିବେ, ଆପଣଙ୍କୁ ମାନସିକ ପୂର୍ଣ୍ଣ ହେଲା ।ଆପଣ ଆଣିକି ତାଙ୍କୁ ଶାଢ଼ୀ ଦେବେ, ତାଙ୍କୁ ଗାଧେଇ ଦେବେ, ତାଙ୍କର ଗାଧୁଆ କର୍ମଟେ ସବୁ ଆପଣଙ୍କର ମାନେ ଆପଣ
ନୀତି ନିୟମରେ କରି
ହଁ ଆପଣ ତୁଲେଇବେ, ତାପରେ ସେଠି କୋଉ ମାନେ ଯୋଉ ଅବିବାହିତ ଅ ଝିଅ ହଉ କିମ୍ବା ପୁଅ ହୁଅନ୍ତୁ ତାଙ୍କର ବିବାହ ହୋଇପାରୁ ନଥିବ ଯେଉଁ ଯେକୌଣସି ବି ତ୍ରୁଟି ଦେଖଉଥିବ ସେଇଠି ମାନସିକ କରିକି ଯାଇକି ତାଙ୍କୁ ଗାଧେଇ ଦେଇକି, ଗାଧେଇ ଦେଲେ କୁଛ ଗୋଟେ ବର୍ଷ ଭିତରେ ବାହାଘର ହବାଟା ପୁରା ସୁନିଶ୍ଚିତ । ଏଇଟା ପୁରା ପୁରା ସୁନିଶ୍ଚିତ, କାରଣ ମୋ ସହିତ ବି ମୋ ସହିତ ସରି ମୋ ସହିତ ତ ନୁହେଁ ମାନେ ମୁଁ ଦେଖି ଦେଖିଛି ମୋ ରିଲେଟିଭ ଦି ତିନି ଜଣ ଅ - ଅ ଭାଇ ଭଉଣୀ ଅଛନ୍ତି ତାଙ୍କ ସହିତ ସେମିତି ହେଇଥିଲା, ମାନେ ତାଙ୍କର ଟିକେ ଡିଲେ ହଉଥିଲା ଅ ହେଇ ପାରୁନଥିଲା ଗ୍ରହ ଦୋଷ କିଛିଟା ଥିଲା, ସେଇଠି ଯାଇକି ପୂଜା କଲା ଠାରୁ ହେଇଗଲା ଦି ତିନି ମାସ ଭିତରେ ତାଙ୍କର ବାହାଘର ବି ହେଇଯାଇଥିଲା ।
ଆଛା ଠାକୁରଙ୍କର ଏତେ କଥା ଏତେ ମହାତ୍ମ୍ୟ, ମୁଁ ଶୁଣି ନ ଥିଲି ମୁଁ ଆଜି ଆପଣଙ୍କ ଠୁ ଫାଷ୍ଟ ଟାଇମ ଶୁଣିଲି ।
ସେଠି ଆଉ ସେଇ ମନ୍ଦିର ପାଖରେ, ଆଉ ଜଣେ ମାନେ ଆଉ ଗୋ ଗୋଟେ ମନ୍ଦିର ଅଛି ମାନେ ଗଣେଶଙ୍କ ମନ୍ଦିର ସେଇ ମନ୍ଦିରଟେ ବି ବହୁତ ଭଲ ସେଠି ବି ବହୁତ ପୂଜା ପାଠ ହୁଏ । ବହୁତ ବଢିଆ ଲାଗେ। ଆଜ୍ଞା ।
ବାରେଣୀ ବାରେଣୀ କେବେ ହୁଏ ଦୋଳ ଯାତ୍ରା ଟାଇମରେ?
ହଁ। ନା ଦୋଳ ଯାତ୍ରା ଟାଇମରେ ନୁହେଁ, ପଣା ସଂକ୍ରାନ୍ତି ପୂର୍ବରୁ ମେ ବି ହୁଏ । ହଁ ପଣା ସଂକ୍ରାନ୍ତି ପୂର୍ବରୁ ମାନେ ସେଇ ମାନେ ମାର୍ଚ୍ଚ ଏପ୍ରିଲ ଭିତରେ ହିଁ ହୁଏ ।ଖରା ଖରା ଆସୁଥିବ, ଶି ମୁଁ ଜାଣିନି ପର୍ଟିକୁଲାର କୋଉ ମାସରେ କଣ କେମିତି? କାରଣ ମୁଁ କେବେ ଦେଖିନି ମୁଁ ଖାଲି ଶୁଣି ଶୁଣିଛି କାରଣ ସେଇ ଟାଇମରେ ଆମର ସବୁ ଏଜ୍ଜାମ ରହିଯାଇଥାଏ, ଆମେ ଆଉ ଯାଇପାରୁନା ଦେଖିବା ପାଇଁ । ଅ ସେଇ ଟାଇମ ରେ ରହିଯାଇଥାଏ। ଏଇ ବର୍ଷ ହେଇଥିଲା ଭଲ ସେ, ମାନେ ଯେମିତି ଅ - ଗଙ୍ଗା ଆଳତି ହୁଏ ସେମିତି ବ ବୈତରଣୀ ମାଆଙ୍କର ବି ଏମିତି ଆଳତି ହେଇଥିଲା। ସେ ଘାଟ ଟାକୁ ପୁରା ବଢ଼ିସେ କରିଦେଇ ଆଳତି ଫାଳତି ହୁଏ, ଆଜ୍ଞା ସେଇଟା ବୈତରଣୀ କୂଳରେ ସେ ଜଗନ୍ନାଥ ମନ୍ଦିର, ସେଟା ଆକ୍ଚୁଆଲି ହଉଛି ଜଗନ୍ନାଥ ମନ୍ଦିର । ସେଇଠି ଯମମା ସାତଭଉଣୀଙ୍କ ମନ୍ଦିର ବି ଅଛି । ସେଠି ଗଣେଶଙ୍କ ମନ୍ଦିର ବି ଅଛି । ଶିବଙ୍କ ମନ୍ଦିର ବି ଅଛି । ସେ ଶିବଙ୍କୁ ବୋଧେ ପାତାଳ ଶିବ ବୋଲି କୁହନ୍ତି, ତାଙ୍କର ବି ସେଇଠି ମନ୍ଦିର ଅଛି । ବହୁତ ମନ୍ଦିର ସେଠି ଅଛି । ସେ କୂଳରେ ଯାଇକି ପ୍ରାୟତଃ ସବୁ ଏଇ ଶ୍ରାବଣ ମାସରେ ସବୁ ସେଇଠୁ ପାଣି ଉଠେଇକି ବୈତରଣୀ ଘାଟରୁ ସେଇ ପାତାଳ ଶିବଙ୍କ ପାଖରେ ଢାଳନ୍ତି, ନହେଲେ ଯହାର ମାନେ ମନସ୍କାମନା ଥାଏ, ବୈତରଣୀ ନଈତ ଡେଇଁଲେ ସେପଟେ ଆମର ମଙ୍ଗଳପୁର ଡେଇଁଲେ ଆଠଣ୍ଡଳମଣି ବାବାଙ୍କର ପୀଠ । ତ ବୈତରଣୀ ସବୁ ହାଟରୁ ପାଣି ଉଠେଇକି, ନେଇକି ସେପଟ ଢାଳନ୍ତି ଆଉ
ଆଛା, ମତେ ଏତେ କଥା ଶୁଣିକି ବହୁତ ଭଲ ଲାଗିଲା ।
ହୋ, ଆଉ ଆପଣଙ୍କ ସେପଟେ କଣ ଫେମସ?
ଆମର ଏକରେ ବି ବହୁତ ମନ୍ଦିର ଅଛି, ଧବଳେଶ୍ଵର ମନ୍ଦିର ଅଛି । କପିଳାସ ମନ୍ଦିର ଅଛି।ତାପରେ ତାଙ୍କରେ ଆହୁରି ଅଛି, ଆହୁରି ଓ ପଶ୍ଚିମେଶ୍ଵର ଅଛି । ସପ୍ତ ଶଯ୍ୟା ଅଛି, ଆଉ ଆପଣ ଶୁଣିଥିବେ, ଯୋଉ ଅଛନ୍ତି, ମହିମା ଅଲେଖ ବାବା ଶୁଣିଥିବେ । ତାଙ୍କର ବି ଗୋଟେ ପୀଠ ଏଠି ଅଛି ସେଠି କୁହନ୍ତି କି ଶୂନ୍ୟ ଠାକୁର । ଠାକୁର ମାନେ କେହି କେହି ଠାକୁର ନାହାନ୍ତି ଶୂନ୍ୟକୁ ପୂଜା କରାଯାଏ । ସେଠି ଶୂନ୍ୟଙ୍କୁ ଇଏ କରନ୍ତି, ଆଉ ବହୁତ ବାବା ଭାବା ବି ଅଛି, ସେଠି ଯୋରନ୍ଦା ଘାଟି ତାକୁ କୁହାଯାଏ । ସେଠି ମାଘ ମାସରେ ମାନେ ଯାତ୍ରା ବି ହୁଏ। ଆଉ ବହୁ ଜାଗାରୁ ବାବା ଫାବା ବି ଆସନ୍ତି ମାନେ ସେଠାକୁ
ଆଛା । ଧବଳେଶ୍ଵର ମନ୍ଦିର ମୁଁ ଦେଖିଛି କିନ୍ତୁ କେବେବି କପିଳାସ ମନ୍ଦିର ଦେଖିନି । କି ଆଉ ସେ ଯୋଉ ଆପଣ ଯୋଉ କହିଲେ
କପିଳାସ ମନ୍ଦିର । ଆ ଯୋଉ ଯୋରନ୍ଦା ଘାଟି ଆଜ୍ଞା, କେବେ ଏକରକୁ ଆସିଲେ ଆପଣ ଦେଖିବେ? କପିଳାସ ମନ୍ଦିର ନା- ଗୋଟେ ପାହାଡ